ଶନିବାର କରିବନି। କଣ କରୁଥିଲେ?
ଏଇଠି ଖାଉଥିଲି ଆଉ।
ଆଉ ଆଜି କଣ ଖାଉଛନ୍ତି?
ଏଇ ଟିକେ ଚୁଡା ମିକ୍ସଚର।
ସନ୍ଧ୍ୟା ବେଳେ ଆପଣଙ୍କ ଘରେ ଖାଆନ୍ତି ନା। କିଛି ନା କିଛି ସନ୍ଧ୍ୟା ପରେ ଖାଆନ୍ତି।
ହଁ।
ସନ୍ଧ୍ୟାବେଳେ ବି ଆପ
ହଁ। ସେଟା ଅଟୋମେଟିକାଲି ତ ଭୋକ ଲାଗେ ଆଉ। କଣ କର
ହ ହ ମୁଁ ଆଗରୁ ପ୍ରାୟ ଖାଉଥିଲି। ତେବେ ବେଳେ ବେଳେ ଖାଉଛି ପ୍ରାୟ ଖାଉଛି। କେବେ କେବେ ଇଛା ହଉନି।
ହଁ ମୁଁ ବି କେବେ କେବେ ଖାଏନି ସେମିତି ଏତେ ବି ନୁହେଁ ଯେ ସବୁବେଳେ ଖାଏ।
ଆଉ ଆପଣଙ୍କ ଆଡେ ମଶା କେମିତି ହଉଛନ୍ତି?
ଛି ପ୍ରବଳ ପ୍ରବଳ ମତେ ତ ଖାଇ ଗଲେଣି ଏଠି।
ମୁଁ ଏଇଠି ବସିଛି କୁହନ୍ତୁନି କି ମଶା।
ମୁଁ ବା ଏଠି ବସିଛି ଛେ ହଁ। ହଁ ତମର କୋଉଠି ତମେ ବସିଛ ଛାତ ଉପରେ।
ଆ ମାମ ଏପ ବାରି ପଟ ଏ।
ହଁ ମୁଁ ବି ସେଇ ବାରିପଟେ ଯୋଉ ବସିଛି ମଶା ପୁରା ମନ ଆନନ୍ଦରେ ତାଙ୍କର ର ଯ ମନଉଛନ୍ତି।
ଆମର ସେଡି ଘର ହେଇନି ମ। ହେଇନି କଣ ଘର ହେଇଥିଲା ଯେତେବେଳେ ଆମେ ପଢୁଥିଲୁ ସମସ୍ତେ ନା ସେ ଘରେ। ଦିଅ ମୁଁ ପଢୁଛୁ ଏବେ ବି ପଢିବୁ। ଦିଦିଙ୍କର ଜବ୍ ହେଲାଣି କଣ କରିବି ଯଦି କରିବେ ଆଉ।
ଓହୋ ଭଲ ଭଲ ଭଲ।
ଘରେ କେହି ତ ରହୁନା ଆଉ କଣ କରିବୁ। ବାପା ମା ଏକୁଟିଆ ରହୁଛନ୍ତି।
ହୁଁ ଯେତେବେଳେ ସୁବିଧା ହବ ହବ ଆଉ କଣ।
ହଁ ସେମତି ଦେଖିବାକୁ ଗଲେ କାମ ତ ପଇସା ହବ ତ କାମ ତ ହବ।
ହଁ ତାପରେ ତମର ଏଇନେ କଣ ହଁ ହଁ କି ବଡ ଭାଇ ଅଛନ୍ତି ବାହା ହେବାର ଅଛି ନିହାତି ଅର୍ଜେଣ୍ଟ ଦରକାର ଘର।
ହଁ ଝିଅ ପିଲାମାନେ ଜାଣିଥିବ। ହଁ ଅବଶ୍ୟ ଆମେ ଖର୍ଚ୍ଚ ବେଶୀ କରୁନାହାନ୍ତିି ଭଉଣୀ କିନ୍ତୁ ପଢିବା ଭାଇ ଟିକେ ଖର୍ଚ୍ଚ ହେଇଯାଉଛି ଆମର ଆଉ।
ହ ହଁ ସେଇଟା
ବାପା ସେମିତି କିଛି କରନ୍ତିନି, ମୋ ବାପା କୋଲକତା ରେ ଥିଲେ। ଯେତେବେଳେ ମୁଁ ୱନ୍ କ୍ଲାସ ରେ ପଢୁଥିଲି, ସେତେବେଳେ ମୋ ବାପା କଣ କହିଲ, ମାସେ ଘରେ ରହିଲେ ଆମର ଅଲଗା ରହିଲୁ ସମସ୍ତେ ଏ କି କରି, ତ ମୋ ବୋଉ ଯିଏ ମୋ ବୋଉ ଏକୁଟିଆ ରହିବ, ଆମେ ଦି ଜଣ ଝିଅ ନା? ତ ସିଏ କଣ ମାଇଣ୍ଡ ସେଟ କଲେ ମୁଁ ଜାଣିନି କିନ୍ତୁ ସେ ପଳେଇ ଆସିଲେ। ଘରକୁ ପଳେଇ ଆସିଲେ ଆଉ। ଘରକୁ ପଳେଇ ଆସିଲେ, ତାପରେ ଆଉ ଯାଇନାହାନ୍ତି। ଯାହା ପରେ ଆମର ଫାଇନାସିଆଲ କଣ୍ଡିସନ୍ ଟିକେ ଏମିତି ହେଇଗଲା ଆଉ।
ହୁଁ ଉଁ
ତାପରେ ମୋ ଦିଦି ବି ବହୁତ ଭଲ ପଢନ୍ତି ସେ। ସେ ଭଲ ପଢେ। ତାପରେ ସେ ଏବେ ତାର ଜବ୍ ହେଲାଣି ପାଞ୍ଚ ମାସ ହବ କିନ୍ତୁ ହ ଯୋଉଟା ଆମର ପଢିବା ପାଇଁ ପଇସା ଖର୍ଚ୍ଚ ହେଇଥିଲା, ତାକୁ ସେ ଦଉଚି ଆଉ।
ଆଛା ଆଛା ହେଇଯିବ ଅ।
ତାର ହେଇଗଲାଣି, ଏବେ ମୋ ପାଇଁ ଟେନସନ୍। ଟିକେ ପଢ଼ାପଢ଼ି। ସେଥିପାଇଁ ଏବେ ଟିକେ ସେସବୁ ଜିନି ଥରେ ମୁଣ୍ଡ ପୁରେଇନୁ ଆଉ, ଖାଲି ତ ସେଡି ଘର
ଏ ମ ଛି
ମୁଁ ଦିଦି ଛୋଟ ବେଳୁ ହିଁ ଟିଚର ପାଇଁ ହିଁ ମାନେ ଯେତେବେଳେ ମତେ କିିକେ ପଚାରେ ଯେ ତୁ କଣ ହବୁ? ମୁଁ ଜାଣିନି କାହିଁକି କିନ୍ତୁ ମତେ ଭଲ ଲାଗେ ଟିଚିଂ ଲାଇନ୍ ଇଏ ମାନେ ମୁଁ ଯୋଉଠି ଶିକ୍ଷା ଗ୍ରହଣ କରେ, ମତେ ସେଠି ସାର୍ ମାନେ ମାନେ ହଉ ମ୍ୟାଡାମ ମାନେ ହୁଅନ୍ତୁ ମୋତେ ଭଲ ଲାଗେ ପାଠ ପଢିବା ପାଇଁ। ଆଉ ମୁଁ ବି ଟିଉସନ୍ କରେ, କରୁଥିଲି ଇ ଛଅ ସାତ ମାସ ହବ ଛାଡିଦେଲି। ମୋ ଦେହ ମୋ ଦେହ ଖରାପ ରହିଲା, ହାତ ଖରାପ ରହିଲା ତ, ସେଥିପାଇଁ ମୁଁ ଟିକେ ପଢ଼େଇ ପାରିଲିନି, ମାଉସୀଙ୍କ ଘରେ କରୁଥିଲି ତାପରେ ମୋର ବି, ପ୍ଲସ୍ ଥ୍ରୀ ସରିବା ସରିବା ହେଲା ମୁଁ କହିଲି ଆଉ କୋଉଠି ରହିବି ଯାଇକି କାଇଁ ବେ କାର୍ ପଢ଼ଉଥିବି, ପୁଣି ଅଧାରୁ ଛାଡି଼ଲେ ପିଲାମାନେ ହଇରାଣ ହେଇଯିବେ ନା?
ହଁ ଅ
ମୁଁ ସେଥିଲା ଲାଗି ଅଧାରୁ ଆଉ ନ ଛାଡି଼କିନା, ମୁଁ କହିଲି ମୁଁ ପଛେ କିଛି ମାସ ରହିଯିବି ସେ ପଢ଼ନ୍ତୁ ପିଲା ଯାଇକି।
ହୁଁ ଉଁ।
ତ ସେଇ ଟିଚିଂ ଲାଇନ ରେ ଯିବାକୁ ଇଛା, ଖାଲି କଣ କହିଲେ ହଁ କାଷ୍ଟ୍ ନେଇକି ଟିକେ ଆମର ଅଧିକା ନଉଚି ନା? ଆମର ଏ ସି ବି ସି ନା, ତ ସେଥିଲାଗି ଟିକେ ନବ।
ହଁ ହଁ ହ।
ଏସ୍ ଟି ପିଲାଙ୍କୁ ଜଲଦି ଇ ନେଇଯାଉଛି ତ ଆମ ପାଇଁ ଟିକେ ପ୍ରୋବ୍ଲେମ ସବୁ। ଆଉ ମାର୍କ ନେଇ କି ଆଉ।
ଓହୋ ପବନଟା ଟିକେ ଦେଲା।
ପବନ ଦେଲା ବେଳକୁ କି ଶାନ୍ତି ଲାଗୁଛି।
ମାନେ ଯେମିତି କୁହନ୍ତିନି ମାନେ ଆତ୍ମା ବାହାରି ଯାଇଥିଲା ଫୁଣି ପଶିଗଲା।
ଯାହା କହିଲେ। କଣ ଆଉ କରିବା?
ହଉ କଣ? ଏମିତି ସବୁ ଚାଲିଛି ଆଉ।
ହଁ।
ରାତି ହେଲା ଫୁଣି ସକାଳ ଆସିବ ଫୁଣି ରାତି
ଏଇ ବର୍ଷ ହିଁ ଇ କଣ କହିଲେ ଲାଗୁଚି ଯେମିତି ଜଲଦି ଜଲଦି ସବୁ ସରି ଯାଉଛି।
ଏଇ ବର୍ଷ ଆରେ ଏ ବର୍ଷ ନାଇଁ ସବୁ ବର୍ଷ ସେମିତି ହିଁ ତମକୁ ଫିଲ୍ ହଉଥିବ ହଁ ତ ସମୟ ଶୁଣ ସମୟ ତ ତା ହିସାବରେ ଚାଲିବ ନା ଆଉ ସିଏ କଣ ଆମ ହିସାବରେ ଚାଲିବ
ସେଟା ତ ଠିକ୍ କଥା କିନ୍ତୁ ଗୋଟେ ମନକୁ ଲାଗୁଛି ଏମିତି ଯେ ଏବେ ନୂଆ ବର୍ଷ ହେଇଥିଲା ନା ଆସି ରଜ ସରିଗଲାଣି ଏମିତି ଗୋଟେ ମାଇଣ୍ଡରେ ଆସୁଛି।
କି ମାନେ କୁହ ଯେ ଛଅ ମାସ ଅଲରେଡ଼ି କମ୍ପ୍ଲିଟ୍ ହେଇଗଲାଣି ଆଉ ବା କି ଛଅ ମାସ ପରେ, ଆଉ ଛଅ ମାସ ପରେ ଫୁଣି ଆଉ ଗୋଟେ ନୂତନ ବର୍ଷ ଆରମ୍ଭ।
ଏମିତି ଆଉ, କଣ?
ଆଜିକାଲି ତ ଏଇ ଯୋଉ ଦୁନିଆରେ ଯାହା ଚାଲୁଛି ଦେଖୁଥିବେ କେତେ ସମ୍ମାନ ଇଏ ସବୁ ଦେଖିଲା ବେଳକୁ ଗୋଟେ ମାଇଣ୍ଡ୍ ସେଥିପାଇଁ ଅଧା କୁଆଡ଼େ ଯିବାକୁ ହିଁ ଇଚ୍ଛା ନାହିଁ ଡର ଲାଗୁଛି ସବୁଥିରେ।
ଘରେ ବି ଡରୁଛନ୍ତି କିନ୍ତୁ କଣ କରିବା ଆଉ ପଢ଼ିବାକୁ ତ ପଢ଼ିବ ଆଉ ଯାହା ହବାର କଥା ତ ହବ କଣ କରିବା।
ହୁଁ। ହୁଁ।
ଆଡେ ଭାବିବାକୁ ପଡୁଛି ଯେ ଡର ଲାଗୁ ଛି ନା ଏ ସବୁ ଦେଖିକିନା ଯାହା ହଉଛି କି ବିନା ଦୋଷରେ ବି ବହୁତ କିଛି ହଉଛି। ତ ସେଥିଲାଗି ଡର ଲାଗୁଛି ଦୁଇରେ ନକଲେ ବି ହବନି କଣ କରିବା।
କଣ କରିବା?
ଆପଣଙ୍କୁ ଆଉ କଣ କରିବାକୁ ଭଲ ଲାଗେ?
ମତେ ଆଉ କଣ ଏମିତି ଘର କାମ ଟିକେ ବହୁତ ଭଲ ଲାଗେ କରିବାକୁ।
ଘର ସଫାସଫି ଟିକେ ଭଲ ଲାଗେ ଆଉ।
ସେମ୍ ଝିଅ ପିଲା ମାନେ ତ ଘର ଟିକେ ସଫା ୟଫ ଭାରି ପସନ୍ଦ କରନ୍ତି ନା ଟିକେ ଅସ ମାନେ ସାଇଜ୍ ନ ରହିଲେ ଠିକ୍ ଠାକ୍ ନ ରହିଲେ ଆମକୁ ଭଲ ଲାଗେନି।
ହଁ ମତେ ତ ସେଇଆ ଟିକେ ଅସ୍ନା ହେଲା ମାନେ ସରିଗଲା।
ମୁଁ ତ ବୋଉକୁ ଖାଲି ପାଟି କରୁଥିବି ଆଉ ଟିକେ ଯଦି ଅସାଇଜ ରଖିଥିବ।
ହଁ ମୁଁ ବି ମୋ ମାଆ କୁ ଯଦି ପାଟି କରିବି ମୋ ମା କହିବ ହଁ ହଁ ଏମତି
ପାଟି କରିଦିଏ। ପାଟି କରିଦେବି ପୁଣି ଭାବିବି ମୁଁ କହିବି ନା ସେ ଏତେ କାମ କରୁଚି। ଟେ ଏ ବୟସ ହେଲାଣି।
ଉଁ ନା ନା ମୁଁ ପାଟି କରେ ମାନେ କଣ ମୁଁ ଯଦି ମୁଁ ପାର୍ଟି କରେନି ମୁଁ ଯଦି କିଛି ସଜାଡୁ ଥିବି କିଛି କଣ ଗୋଟେ କରୁଥିବି ମତେ କୁହ ହଁ ଏଇ ତ ଗୋଟେ ଘର ସଜାଡୁଛି ଆଉ ଗଲା ଲାଗିଛି। ସକାଳୁ ଯେ ଆସିକି ଏତେବେଳ ହେଲାଣି।
ନା ମୁଁ ମାନେ ଘରେ ରୁହେନି ନା ମୁଁ ଯେତେବେଳେ ଆସେ ତ ମୁଁ ଯେତେବେଳେ ସଜ ଜାଡିବି ତାକୁ କହିବି ମୁଁ କହିବି ମୁଁ ଯୋଉଠି ଯାହା ଥୋଇଛି ତୁ ତାକୁ ସେଇଠି ଆଣି ଥୋଇବୁ ଆଉ ହ ମାନେ ଅସନା ହବନି କି ଏତେ ତତେ ବି କଷ୍ଟ କରିବାକୁ ପଡିବନି ଯେତେବେଳେ ମୁଁ ସଜାଡିବି ତ ସିଏ କଣ କରୁଛି ନା। ସେ ସିଆର୍ ପି ଅଛି ତ ଗ୍ରୁପ୍ ରେ ହେଲା ତ ସେଥିଲାଗି ଟିକେ ତାର କାମ ରହୁଛି। ସିଏ କଣ କରୁଚି ନା ତରତର ହେଇକିନା ଆଡେ ସାଡେ ଥୋଇ ଦଉଛି। ତ ମୁଁ ଯେତେବେଳେ ଆସ ଆସିବି ଘରକୁ ମୁଁ ବେଶି ଚିଡ୍ ଚିଡି ହୁଏନି ମାନେ ମୁଁ ଖାଲି କହିବି। ତତେ ବା କହିଥିଲି ଯୋଉଠି ରଖିତ ରଖିଥିବି ତୁ ସେଇଠି ରଖିବୁ ବୋଲି ଆଉ ଏତେ ଅସନା ହବନି। ଆଉ ମୁଁ ଯେତେବେଳେ ସଜାଡିବି ବହୁତ୍ ସମୟ ଲାଗେ। ପୁଣି ଭାବେ ମୁଁ କହିବି ନା ତାକୁ ଟାଇମ୍ ହଉନି ସେଠୁ ଆଉ କିଛି କୁହେନି ଆଉ
ହୁଁ ହୁଁ
କୁହନ୍ତିନି ମା ଆଉ ମାଆ ହିଁ ଗୋଟେ ଜିନିଷ ଯିଏକି ରାଗରୁସା ସବୁ ସହିପାରିବ। ତାକୁ କହିଲେ ବି କିଛି ଲାଗିବନି କିନ୍ତୁ କହିଲେ ଭାରି ବାଧେ
କଣ କରିବା
ତାକୁ ହି ଗୋଟେ ମନ ଖୋଲି କହିହୁଏ ସବୁ
କିନ୍ତୁ ଆକ୍ଚୁଲିରେ ମାଁ ମାନଙ୍କ ଉପରେ ଏତେ ରାଗିବା କଥା ବି ନୁହେଁ। କାରଣ ସିଏ ଆମ ପାଇଁ ଯାହାବି କିଛି କରିଛନ୍ତି ନା ଆମେ ତାର କେବେ ବି ସୁୁଝି
ହଁ ସେଇଟା ତ ଆମେ ଛୋଟବେଳେ ଜାଣିପାରୁନଥିଲେ କିନ୍ତୁ ଆମେ ଯେବେ ବଡ ହଉଛେ ସେଇଟା ଆମେ ରିଅଲାଇଜ୍ କରୁଛି କି ନା କେତେ କଷ୍ଟ
ହଁ ସେଇଟା ହଉଛି କଥା
ହଉ। ବର୍ଷା ଆସିଲାଣି ଲାଇଟ୍ ବି ଏପଟେ କଟିଗଲାଣି ମୁଁ ଯାଉଛି ଫୋନ ଟିକେ ଚାର୍ଜ ବସେଇ ଚାର୍ଜ ଟୋଟଲ ନାହିଁ।
ଆମ ଆଡେ ତ ବର୍ଷା ନାହିଁ ଆପଣ ଯାଆନ୍ତୁ ଆଉ ଚାର୍ଜ ଟିକେ କରିଦେବେ ଫୋନ। ନହେଲେ ଚାର୍ଜ ରହିବନି ଫୋନରେ ଲାଇନ ଯାଇଁ କେତେବେଳେ ଆସିବ ନା।
ହଁ ହଁ ହୋଉ ହୋଉ ରଖୁଛି। ଯାହା କ ଖୁସି ଦେ